ଆଜ୍ଞା।
ହ୍ୟାଲୋ।
ମସ୍କାର ଆଜ୍ଞା।
ହଁ ନମସ୍କାର।
କଣ କରୁଚନ୍ତି।
ଏଇ ବସଥିଲି।
ଆଛା ଖାଇସାରିଲେଣିି।
ହଁ ଏବେ ଖାଇକି ଆଇଲି ବା।
କଣ ଖାଇଥିଲେ।
ଭାତ ଡାଲି ଆଳୁ ଭଜା। ପିଆଜ।
ଆଛା ଆଉ ଆପଣଙ୍କର ଏବେ ପାଗ କେମିତି ବର୍ଷା ହଉଛି ନା ଛାଡିଗଲାଣି।
ଯିବା ଏଇ ବର୍ଷା ଏଇନା ଫେର୍ ଷ୍ଟାର୍ଟ ହେଲା ପୁଣି।
ଆଛା ଆଉ ବର୍ଷାରେ ଆପଣଙ୍କୁ କଣ କରିବାକୁ ଭଲ ଲାଗେ। ଯେମିତିକି ବୁଲିବାକୁ କିଛି
ମୋତେ ପକୁଡ଼ି ଖାଇତେ ଭଲ ଲାଗେ।
ଆଚ୍ଛା। ପକୁଡ଼ି ଆଉ କଣ ଖାଇବାକୁ ଭଲ ଲାଗେ।
ପକୁଡ଼ି ବିରିଆନୀ।
ଆଛା।
ଏ ଏରା ସବୁ ଖାଇତେ ଭଲ ଲାଗେ। ଆଉ ଆପଣ କଣ କରୁଛନ୍ତି ଆଉ ମର ମୟୂରଭଞ୍ଜ।
ଆଚ୍ଛା।
ଆପଣ ଏଇନା କଣ କରୁଛନ୍ତି।
ଏଇ ଏବେ ଶୋଇଛି ଆଉ।
ଓହ ଖାଇସାରିଲେଣି।
ହୁଁ।
କଣ ଖାଇଥିଲେ।
ଭାତ ଛତୁ ତରକାରୀ ଡାଲମା।
ଓ କି ଛତୁ।
ଛତୁ ଆ ମ ଯୋଉ ଗୋଲ ଗୋଲ ଛତୁ।
କି ଛତୁ ଛତୁର ତ ନା ଥିବ।
ନାଡି ନାଡି ଛତୁ କୁହନ୍ତି ଏପଟେ।
ଓହୋ ଆପଣଙ୍କଆଡେ ହେଲାଣି କି।
ହଁ। ଆମ ଘର ଏଇ କୋରାପୁଟୁ।
ଓହୋ, ହଁ ଏଇ କୋରାପୁଟ
ଆଉ ଆସୁଛନ୍ତି ନା କେବେ ବୁଲିବା ପାଇଁ, ଆସୁନାହାନ୍ତି?
ନାଁ, ମୁଁ ଯାଇନି ସେଆତ, କିଛି କାମ ପଡ଼ିନି, ଖାଲିଟା କାହିଁକି ଯିବି।
ହୁଁ ଆସନ୍ତୁ ଆମର ଏପଟେ, ଦେଓମାଳି ପର୍ବତ
ଓହୋ, ଆଉ ଆପଣ, ଚାରଟାରେ କୁଆଡେ କଣ ପ୍ଲାନିଂ ଅଛି?
କଣ କହିଲେ?
ଚାରିଟା ବେଳେ କୁଆଡେ କଣ ଯିବାର ପ୍ଲାନିଂ ଅଛି?
ଚାରିଟା ବେଳେ ଏଇ ଏମିତି ମାର୍କେଟ କୁ ଯାଇକି, ଟିଫିନି ପକୁଡି ଫକୁଡି, ପକୋଡା ଫକଡା, ଖାଇବାର ଆଉ
ଓହୋ, ଏକା ନା, ସାଙ୍ଗମାନଙ୍କ ସହିତ?
ସାଙ୍ଗମାନଙ୍କ ସହ
ଓହୋ, ଘରେ ସବୁ ଭଲ ଅଛନ୍ତି?
ହୁଁ, ହୁଁ, ଭଲ ଅଛନ୍ତି।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବାପା ମା, ଭାଇ, ଭଉଣୀ ସମସ୍ତେ
ଓହୋ। ଆଉ କଣ ପଢୁଚନ୍ତି? ମତେ ଚିକେନ୍ ମାଉଁସ, ଆଉ ଖାସି ମାଉଁସ
ଆଉ
ଆଉ ସେଇ ଦିଟା ଭଲ ଲାଗେ, ବେଶୀ।
ଆଉ ଆପଣ ବି ଚଳଚିତ୍ର ଦେଖନ୍ତି ନା ଦେଖନ୍ତିନି? ଥାଙ୍କ ୟୁ।
ତ, ଭଲ ଲାଗେନି।
ଆଛା।
ଆପଣ ଦେଖନ୍ତି?
ହଁ।
କଣ?
ଓଡିଆ ଚଳଚିତ୍ର ଦେଖିବା ପାଇଁ ମତେ ଭଲ ଲାଗେ।
ଓ, ନା କଣ?
ଯେମିତିକ ଆମର, ଟକର।
ହଁ ଅଁ।
ଦମନ, ଏସବୁ।
ଦମନ
ଉଁ ହୁଁ।
ଓ ହୋ। ଆଇନା।
ଆଛା, ଆଉ ଆପଣଙ୍କର ଦର୍ଶନୀୟ ସ୍ଥା ସ୍ଥାନ କଣ ଅଛି ସେପଟେ? ମନ୍ଦିର କି କିଛି ପୀଠସ୍ଥଳ?
କାଇଁ ସେମତି କିଛି ନାହିଁ।
ଆଉ କିଛି ବୁଲାବୁଲି, ଭୋଜି ଫୋଜି କରିବା ପାଇଁ
ହଁ, ଗୋଟେ ଡ୍ୟାମ ଟେ ଅଛି।
ଆଛା। ଆଉ ଆପଣ ତାହେଲେ କିଛି ବୁଲାବୁଲି କରନ୍ତିନି ବୋଧେ?
ନା ମୁଁ ଏ ଇଏ କରଛି ନା ନିଟ କରିଛି ନା ଆରେ ପିଜି କରୁଛି ନା
ପଢାପଢିରେ ବ୍ୟସ୍ତ ରହୁଛନ୍ତି।
ହଁ। ଆପଣ?
ମୋର ଏବେ ପଢା ପଢି ସରିଗଲାଣି।
ଓହୋ ଆଉ କୁଆଡେ ଯାଇଛନ୍ତି, ତମର ସବୁଟେ ବୁଲାବୁଲି ଜାଗା କଣ ଅଛି?
ଆମର ଏପଟେ ମା ବାଟ ଠାକୁରାଣୀଙ୍କ ମନ୍ଦିର ଅଛି। ଦେଓମାଳି ପର୍ବତ ଅଛି, ଝରଣା ଅଛି
ଆଉ?
ଏମିତି ସବୁ ବହୁତ ଘନ ଜଙ୍ଗଲରେ ପରିପୂର୍ଣ୍ଣ ଜାଗା। ହଁ ଆମର ତ ପାଖରେ ଏଠି ଆମେ ଯାଇଛୁ ଆଉ।
ଓହୋ ଆଉ, ଆଉ କୁଆଡେ ଯାଇଛନ୍ତି, ବାହାର ଜାଗା? ବହାର ଡିଷ୍ଟ୍ରିକ୍?
ଉୁଁ ହଁ ବାହାର ଜାଗା କୁ ଯିଏ ଯିବ।
କୁଆଡେ?
ଯେମିତି କେନ୍ଦୁଝର, ପୁରୀ, ଭୁବନେଶ୍ଵର, କଟକ ଏସବୁ।
କେଉଁଝରରେ କୋଉ କୋଉ ଜାଗା ଯାଇଛନ୍ତି?
କେଉଁଝରରେ ବଡ ଘାଗରା, ଘଟଗାଁ।
ହଁ। ମୁଁ ବି ଏଇ କିଛି ଦିନ, ଦିଇ ତିନି ଦିନ ତଳେ, ଘଟଗାଁ ଯାଇଥିଲି।
ଆଚ୍ଛା।
ଆ କିନ୍ତୁ ବର୍ଷା ଜୋରେ ହେଲା।
ହୁଁ ହୁଁ।
ଆଉ ପୁରୀ ଯାଇଥିଲେ?
ହଁ ପୁୁରୀ ଯାଇଥିଲୁ, ସ୍ନାନ ଯାତ୍ରାକୁ।
ଓହୋ ଏଇ ଏବେ?
ହଁ ସ୍ନାନପୂର୍ଣ୍ଣିମାକୁ।
ଓହୋ। ଭିଡ ପ୍ରବଳ ଥିବ, ମୁଁ ଯାଇଥିଲି ଏଇ ଦି ମାସ ତଳେ।
ଆଚ୍ଛା।
ମୋ ସାଙ୍ଗ ମାନଙ୍କ ସହିତ, ଆମେ ଚାରିଜଣ ପ୍ଲାନିଂ କରିଥିଲୁ।
ଆଚ୍ଛା।
ଆ ଦି ଜଣଙ୍କର ଫର୍ମ ଫିଲଅପ ହେଲା, ସେ ଗଲେନି, ତାପରେ ଆମେ ଦି ଜଣ ଗନୁ ଆଉ।
ହ ତାଙ୍କ ପାଇଁ ବି ଅପେକ୍ଷା କରିଥିଲେ ଭଲ ହେଇଥାନ୍ତା। ସେମାନେ ବି ଯାଇଥାନ୍ତେ।
ତାଙ୍କ ପାଇଁ ଆମେ ଅନେଇଲୁ ଦଶ ଦିନ ନା ବାର ଦିନ ଅନେଇଲୁ।
ଯାହା ହେଲେ ବି ତାଙ୍କର କିଛି ଇଚ୍ଛା ଥିବ ଯିବା ପାଇଁ।
ଦର୍ଶନ କେତେ ଅନେଇବୁ ତାଙ୍କୁ।
ଆଚ୍ଛା।
ଆଉ ମୋ ଯୋଉଟା ସେତ ଗଞ୍ଜ ସେତ ଭଲ ପିଲା ଟା ଯେ ଯ ଟିକେ ମଠୁଆ ପିଲା ଟା ଆଉ।
ଆଛା ଆଉ ଆପଣ କେବେ ଆଉ, କୁଆଡେ ଦୂର ଜାଗାକୁ ଯାଇଛନ୍ତି?
ଆଉ ମୁଁ ଯାଇଥିଲି ଇଏ କଣତୀ ଦୀଘା ଜଗନ୍ନାଥ ମନ୍ଦିର।
ଆଚ୍ଛା।
ସେଠି ଆପଣଙ୍କର ସେଠି କେମିତି ବୁଲାବୁଲି କଲେ କୋଉ ଜାଗା କୋଉ ଭଳିଆ।
ସେଠି ହଁ ଭଲ ଜାଗା। ଏଇ ପୁରୀ ଭଳିଆ ତ।
ଆଉ ଆପଣଙ୍କ ସହିତ ଆପଣଙ୍କୁ ଲୋକଙ୍କ ସହ ମିଶିବାକୁ ଭଲ ଲାଗେନା କଣ?
ହଁ ସେଇଭଳିଆ।
ଆଉ ଆପଣ ଏ ପଢାପଢି କରିସାଇଲେଣି?
ହଁ ପଢାପଢ଼ି ସଇଲାଣି ଏବେ ଶୋଇଥିଲି ବା ଖାଇକି।
ଆଛା ଆଉ କିଛି କରିବେନି ଏବେ?
ଏବେ ଆଉ କଣ କରିବି ଖାଇକି ଏଇନା ଟିକେ ପକୁଡି ଫକୁଡି ଛଣା ହଉଚି।
ଆଚ୍ଛା।
ବର୍ଷା ଜୋରେ ହଉଚି ଆପଣଙ୍କ ଆଡେ ହଉନି କି?
ହଁ ବର୍ଷା ହଉଥିଲା ଏବେ ଛାଡିଚି।
ଆପଣ ଆମ ଆଡେ କେବେ ଆସିଚନ୍ତି? ହାଲୋ
ହଁ ଯାଇଥିଲୁ ଏବେ ଏଇ ଦି ତିନି ମାସ ତଳେ।
କୋଉଠି କୋଉ ଜାଗା?
ଉଁ ଆମର ମୟୂରଭଞ୍ଜ ନୂଆ ସାହି। ଜାଣିଥିବେ ଆପଣଙ୍କର ମୟୂରଭଞ୍ଜରେ ନୂଆ ସାହି ଜାଣିଥିବେ।
ହଁ ହଁ ହଁ ହଁ ଭଲ ଲାଗିଲା ଜାଗା?
ହଁ ବାହାଘର ଥିଲାନସ୍।
ଓହୋ ସେ ଜାଗା ଭଲ ଜାଗା। ଆମର ଜଣେ ରିଲେଟିଭ୍ ସେଇଠି ରହୁଚନ୍ତି।
ହୁଁ ଆପଣ ସେଠି ସେପଟେ ପାଖ ବାଲେଶ୍ୱର ଜାଣିଚନ୍ତି।
କଣ?
ଆପଣଙ୍କର ପାଖ ସେପଟେ ବାଲେଶ୍ଵର ଜାଣିଚନ୍ତି।
ହଁ।
ଏବେ ଯୋଉ ଜଗ ଜଗନ୍ନାଥ ମନ୍ଦିର।
ହଁ।
ସେଠି ବି ଆମେ ଯାଇଚୁ ବୁଲିବା ପାଇଁ ସେଠି ବି ରଥଯାତ୍ରା ଭଲ ହୁଏ ଯାଇଥିବେ କେବେ?
ହଁ ଯାଇଥିଲି ସାଙ୍ଗମାନଙ୍କ ସହିତ ଗତବର୍ଷ।
ଉଁ ଆ ଆଚ୍ଛା ଇଏ। ସବୁ ଆପଣଙ୍କ ଘରେ ସବୁ ଜବ୍ କରିଛନ୍ତି ନା ଚାଷ ବାସ କରନ୍ତି।
ନା ସବୁ ଜବ୍।
ଆଚ୍ଛା।
ଭାଇ ପୋଲିସରେ ଅଛି ମୁଁ ଏବେ ମାଷ୍ଟର ପାଇଯିବି ଟିଚର୍। ଆଉ ବାପା ତ ବାପାଙ୍କ ସେ ବାପା ଚାଷ ବାସ କରୁଛନ୍ତି।
ଆଛା ପନିପରିବା ଚାଷ ନା ଧାନ ଚାଷ
ଧାନ।
ଆଉ ଆପଣଙ୍କର ସେପଟେ ପ୍ରସିଦ୍ଧ ନୃତ୍ୟ କଣ?
ଆମର ସେମିତିଆ ନାହିଁ କିଛି।
ଯାହା ହେଲେ ଆପଣଙ୍କର ସେପଟେ ଅଧିକ ଲୋକ ଯୋଉଟା ଖା-ଖାଇବା ଖାଆନ୍ତି।
ବୋଧେ ଦହିବରା, ମୁଁ ରୁହେନି ନା, ମୁଁ ସେଥିାଇଁ ସେପଟେ ମାନେ ମୁଁ ରୁହେ ଭୁବନେଶ୍ଵରରେ ଯାଇ, ମୁଁ ରୁହେନି ସେ ଆମ ସଉ ଗାଁରେ।
ତ ଆଚ୍ଛା, ଆଚ୍ଛା।
ସେଇଥିପାଇଁ ମୁଁ ଜାଣିନି।
ଉଁ, ଆମ ମୋତେ କ୍ରିକେଟ୍ ଖେଳନ୍ତି?
କଣ?
ଆପଣ କ୍ରିକେଟ ଖେଳନ୍ତି ନା କଣ ଖେଳନ୍ତି? ଆପଣ କଣ ଖେ
ମୁଁ କ୍ରିକେଟ୍ ଖେଳେ କ୍ରିକେଟ୍।
ଆପଣଙ୍କ ଯୋଉ ଇଣ୍ଡିଆର କୋଉ ବ୍ୟାଟସମ୍ୟାନ୍ ଆପଣଙ୍କୁ ଭଲ ଲାଗେ?
ମୋତେ ରୋହିତ ଶର୍ମା।
ଆପଣଙ୍କୁ?
ଆଉ ମୋତେ ତ ଏଇ ଯେ କୋହଲି।
ବିରାଟ କୋହଲି ହଁ, ହଁ, ହଁ। ଆମରହ ଆମ ଘର ବି ଜଣେ ଗୋଟେ ଫ୍ୟାନ ଅଛି ତା ଭଳିଆ। ଖେଳି ଖାଇଲେ କୋହଲି ହଂ-ବସିନେ କୋହଲି, ଶୋଇନେ କୋହଲି, ସବୁବେଳେ କୋହଲି କୋହଲି ହଉଚି ସିଏ।
ଆଚ୍ଛା, ଆଉ ଆପଣ ଫ୍ରି ସମୟ ମିଳିଲେ ଆପଣ କଣ କରନ୍ତି? ଯେମିତି ଗୀତ ଶୁଣିବା, ବହି ପଢିବା, ବୁଲିବା। ଆଚ୍ଛା। ଆଉ ଆପଣ ଏବେ ଏପଟେ ଆସିବେ ଆଉ କେବେ?
କଣ?
ଆପଣ ଏବେ କେ-ଆପଣ ଇଆଡେ କେବେ ଆସିବେ ଆମ ପଟେ?
ଏ ତ ପ୍ଲାନିଂ କର କେବେ ବୁଲତେ ଯିବା ଆପଣଙ୍କ ଆଡ଼େ?
ଆଚ୍ଛା ସମୟ ମିଳିଲେ ବି ଆମେ ଯବି ଆପଣଙ୍କ ପଟେ ଆଉ।
ହଁ। ହଉ ତାନେ ରଖୁଚି? ହଁ ଧନ୍ୟବାଦ ଧନ୍ୟବାଦ।